ହଁ।
କଣ କରୁଛନ୍ତି?
ହଁ ଯଉ ବସିଥିଲି କହୁନାହାନ୍ତି?
ଆଉ ନେଟୱାର୍କ ସବୁ ଠିକ ଠାକ ଶୁଭୁଛି ତ? ମୋ କଥା ଶୁଭୁଚି ତ? ଆଉ କଣ ଖିଆ ପିଆ ହେଇଥିଲା?
ହୁଁ ଖାଇଥିଲି ଏମତି ମୋମୋ ହେରିକା ଆଉ ମୋମୋ
କଣ କୁଆଡେ ବାହାରକୁ ଯାଇଥିଲେ ନା କଣ?
ନାଇଁ ନାଇଁ ଘରକୁ ଆସିଥିଲା ତ ହେଇଥିଲି ଆଉ।
ତିଆରି?
ନାଇଁ କିିନିକି
ଓହୋ।
ଆଉ ତମେ?
ମୁଁ ଏଇ ଚାହା ବିସ୍କୁିଟ ଟିକେ ସନ୍ଧ୍ୟାରେ ଖାଇଥିଲି।
ଆଉ ଘରେ ସମସ୍ତେ କଣ କରିଛନ୍ତି?
ଘରେ ଆମର ସବୁ ଟିକେ ସିରିଏଲ ଦେଖ ଭଲ ପାଆନ୍ତି। ଆଉ ଏଇନ ତ ସିରିଏଲ ଟାଇମ ସବୁ ସବୁ ସନ୍ଧ୍ୟା ହେଲେ ସିରିଏଲ ଦେଖୁଛନ୍ତି ଆଉ ମୋର ଏଇନେ ଚାଲିଚ ଟିକେ ରୋ ରୋଷେଇ ବାସ ଆଉ ରୁଟି ଟିକେ ପନିର ତରକାରୀ ଆଉ। ରୁଟି ଆଉ ପନିର ତରକାରୀ ହଁ ତମ ପାଇଁ ପାର୍ସେଲ ପଠା ହବ।
ହଉ କଥା ଜଲ୍ଦି ମୁଁ ଅନେଇଛି।
ପଠେଇ ସାରିଲେ ଖାଇବ ହେଲା।
ହୁଁ ହୁଁ ପଥାଅ ମୁଁ ତ ପନିର ଖାଇବିନି ଖାଲି ସେ ଝୋଳ ଖାଇବି ଆଉ।
ପନିର କାହିଁ ଖାଉନ?
ମଣ ମୁ କିଛି କାଉନି।
ମାନେ ଏଇ ଯୋଉ କ୍ଷୀର ଜାତୀୟ ଜିନିଷ ତମର ପସନ୍ଦ ନୁହଁ?
ନା।
ଆରେ ମୁଁ ବି ସେଇଛି କିନ୍ତୁ ମୁଁ ଟିକେ ପନିର ଖାଏ। ଆଉ ନହେଲେ ଛେନା ଫେନା ଖାଏନି।
ଟିକେ ପଡିଲେ କିନ୍ତୁ ସେମିତି ଜାଣିକି ହବ
ଓହୋ ଆଉ ତାହେଲେ ତମର ଏମିତି ଫେବରାଇଟ୍ କଣ ଛତୁପତି?
ହଁ ସବୁ ଖାଏ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ଶୁବୁନି।
ମୁଁ କହିଲି ଛତୁ ଖାଅ ନା ଖାଅନି?
ହଁ ହଁ ଛତୁ ଖାଏ ନା।
ଭେଜ ପେଟ ନା ନନ ଭେଜ?
ନନଭେଜ ମୁଁ ଚିକେନ ଖାଉଥିଲି କିନ୍ତୁ ଛାଡ୍ ଦେଇେଇଛି ଏବେ ଅଣ୍ଡା ହେଇକି ଖାଉଛି ଅଣ୍ଡା ମାଛ ଏ ସବୁ ଖାଉଛି ଆଉ।
ଓହୋ ବିରିୟାନୀ ଫିରିୟାନୀ? ଁ ସେଇ ଭେଜ ବେଶୀ ହଁ। ହଁ ବାହାରେ ଟିକେ ହେଲେ ପସନ୍ଦ ଆଉ ନା।
ହ।
ଆଉ ତମକୁ କଣ କରିବାକୁ ଭଲ ଲାଗେ ବିରିୟାନୀ ଫିରିୟାନୀ କର ତମେ?
ହଁ ମୁଁ ବିରିୟାନୀ ସେମିତି ୟୁଟ୍ୟୁବ ରୁ ଏବେ ତ ସବୁ ଦେଖା ହଉଛି ନା।
ହୁଁ ହୁଁ।
ତ ୟୁଟ୍ୟୁବ ରୁ ହିଁ ଦେଖିକରି କିଛିଟା କ୍ରାଇଇ ଯୋଉ ବୁଧବାର ଆମର ଗଲା ଆମର ଭଉଣୀ ମାନଙ୍କ ପାଇଁ କହିଲେ ମୁଁ ତାଙ୍କ ପାଇଁ ଟିକେ ଚିକେନ ବିରିୟାନୀ ଟ୍ରାଏ କରିଥିଲି ହେଇଥିଲା।
ଭଲ ହେଇଥିଲା?
ହଁ।
ତାହାଲେ ଭଲ ଆଉ।
ଫାଷ୍ଟ ଟାଇମ କଲି। କଣ କେମିତି ରହିବ। ହଁ ଭଲ ଖରା ଯାହା ହବ ଟିକେ ଯା
ହୁଁ ହଁ ସେ ଭଲ ହଉ ଖରାପ ହ ହଁ ସେଇଆ ଫାଷ୍ଟ କଲେ ବି ଜାଣିପାରିବ କଣଟା ଭୁଲ ହେଲେ ଆଉ ଥରେ କେମତି ଭଲ କରିବ ସେମିତି ଭାବିବ।
ହଁ ଆମ ଘରେ ବି ଟିକେ ନନଭେଜ ସବୁ ପସନ୍ଦ କରନ୍ତି ତା ପ୍ରାୟ ଏମ ନନ ଭେଜ ଟିକେ ଆଉ ମୋର ବି ଯେତେବେଳେ ଚିକେ ବିରିୟାନୀ ଫେବ୍ରେଟ୍ ଥିଲା। ତ ମୁଁ ଯେତେବେଳେ ଚିକେନ୍ ଅଣ୍ଡା ଛାଡିଦେଲି ଆଉ ଖାଉନି ନହେଲେ ମତେ ବିରିୟାନୀ ମୋର ଭାରି ପସନ୍ଦ। ଏମିତି ଆଉ ଆଉ ତମେ ତ ଏଇନ ପଢ଼ାପଢ଼ି କଣ ସଇଲାଣି ନା ଚାଲିଛି।
ହଁ ଗ୍ରାଜୁଏସନ୍ ସରିଲାଣି। ଏବେ ଯାଉଛୁ ଗୋଟେ କୋର୍ସ କରିବାକୁ କୋର୍ସ କରୁଛି ତାପରେ ଦେେଖିବା ସେମାନେ ତ କହିଛନ୍ତି ଜବ୍ ଦେବେ ବୋଲି। ଯିବା ଯାଉଛି ଆଉ
କୋର୍ସ କଣ କେମିତି କୋର୍ସ କେତେ ଦିନ୍ କଣ?
ମାନେ ଏମିତି ଅର୍ଗାନାଇଜେସନ ରେ ସେଠି ମାନେ ଅ ୟୁଥ୍ ପିଲା ଯାଉଛନ୍ତି ଅଠର ରୁ ସତ୍ ପଚିଶି ବର୍ଷ ଭିତରେ
ହଁ ହଁ।
ତ ସେଠି ମାନେ ତମ କ୍ଵାଲି ଅନୁସାରେ ଯୋଉ ଟାଇପ୍ ର ଜବ୍ ଚାହୁଁଛ ତମେ ସେ ଟାଇପ୍ ସେମାନେ ଜବ୍ ଦଉଛନ୍ତି ଫାର୍ଷ୍ଟ ପ୍ରୋଭାଇଡ୍ କରେ ଫାଉଣ୍ଡେସନ କୁ ତ ଫାଉଣ୍ଡେସନ କଂପ୍ଲିଟ୍ କଲା ପରେ ତମେ ଯଦି ଜବ୍ କରିବାକୁ ଚାହିଁବ ଜବ୍ କରିବ ନହେଲେ କରିବାକୁ ଚାହୁଁଛ ତାଙ୍କର ସେମିତି ମାନେ ସବୁ ଅଛି କେତେ ପ୍ରକାର କୋର୍ସ ତମେ ତା ଭିତରୁ ଯୋଉଟା କରିବାକୁ ଚାହୁଁଛ ସେଇଟା କରି ହେଲା। ତ ମୁଁ ସେଇଟା ଜଣ ମାନେ ଏମିତି ଅଙ୍ଗନବାଡ଼ି ତର ଶୁଣିକି ଯାଇଥିଲି। ତ ଭଲ ଅଛି ତୁ ଯାଉଛି ଏମତି। ଏବେ ସ୍କିଲିନ୍ଗ କୋର୍ଷ କରୁଛି କଲା ପରେ ଜବ କରିବି ବୋଲି ଭାବୁଛି ଆଉ
ଓହୋଃ କେଇ ଦିନି କୋର୍ଷ କଣ?
ସ୍କିଲିନ୍ଗ କୋର୍ସ୍ ଟା ତାଙ୍କର ରହୁଛି
ହଁ ସ୍କିଲିଂ କୋର୍ସ କେତେ ଦିନି ଆଉ କଣ ଏମି
ହଁ ଆଁ ନର୍ମାଲ କୋର୍ସ୍ ରେ ଆମର ରହିଛି ତେଇଶି ଦିନ ତିନ ଦିନ ବୁଝିଲ ତେଇଶି ଦିନ୍ ସରିଲା ପରେ ତମର କାଉନସିଲିଂ କରିବେ ତମେ ପଚାରିବେ ସ୍କିଲିଂ ପାଇଁ ମୁଁ ହେବା ଚାହୁଁଛ କି ଜବ କରିବାକୁ ଚାହୁଁଛ ମତେ ସେତେବେଳେ ମୁଁ ତ କହିଥିଲି କି ମୁଁ ଫାଷ୍ଟ୍ କହିଥିଲି କି ସ୍କିଲିଂ ଟା କରିବି। ନିଜର ସ୍କିଲ୍ ଟା କୁ ବଢେଇବି ତାପରେ ଜବ ପାଇଁ ନିଜ କୁ ଯୋଗ୍ୟ ବୋଲି ମନେ କରିବି ତ ସେଥିପାଇଁ ମୁଁ ସ୍କ୍ରିଲିଂ କ୍ରୋର୍ସ୍ ଏବେ ତିନି ଦିନ ହବ ଆମର ଷ୍ଟା ହେଇଛି ତ ମୁଁ ଯାଉଛି ତ ସେଇଟା ପଇଁତିରିଶ ଦିନ ରହୁଛି ତ ସେ ତିରିଶ ଦିନ ଭିତରେ ସେଟା ସରିଯାଇ ପାରେ କର। ଘର ମାସେ ସରିଲା ପରେ
ଯାହା ଯେମତି ଆମେ ମାନେ ଚାହିଁଲୁ ତ ଆମେ ଆପ୍ଲାଏ କରିପାରିବୁ। ତ ମୁଁ ଏ ବିଷୟରେ ଜାଣିନଥିଲି ତ
ହୁଁ କରିପାରିବ ହୁଁ କରିପାରିବ ତମେ ଯଦି କରିବା ଚାହୁଁଛ ମତେ କଣ୍ଟାକ୍ଟ କରିବ ମୁଁ ତମକୁ ମ୍ୟାମ୍
ଅ ହୋ ତାହେଲେ ଯା ହଉ ଧନ୍ୟବାଦ ମୁଁ ଏଇ ବିଷ ଏମିତି କିଛି ଅଛି ମୁଁ ଜାଣିନଥିଲି ତ
ହୁଁ ହୁଁ ହୁଁ ନାଇଁ ଭଲ ଅଛି। ଭଲ ଅଛି ମୁଁ ବି ମାନେ ଫାଷ୍ଟ୍ ଯେତେବେଳେ ଯାଇଥିଲି ଜାଣିନଥିଲି କିଛି ତ ଗଲା ପରେ ଜାଣିଲି ଯେ ମାନେ ଭଲ ଅଛି ପିଲା ବି ବହୁତ୍ ପିଲା ବହୁତ୍ ଦୂରରୁ ଆସୁଛନ୍ତି ଏ ଝାରସୁଗୁଡ଼ା କନ୍ଧମାଳ ମାନେ ବହୁତ୍ ଦୂରରୁ ପିଲା ଆସୁଛନ୍ତି ପ୍ଲେସମେଣ୍ଟ୍ ପାଇକି ଯାଉଛନ୍ତି। ମାନେ ଆସିଛନ୍ତି ପିଲା ଆଉ ହୁଁ ହୁଁ।
ନା ନା ମୁଁ ଏମିତି କେବେ ଶୁଣି ନଥିଲି ଭଲ କାହିଁକି ନା ଆଜିିକାଲି ତ ଗମେଣ୍ଟ୍ ଫମେଣ୍ଟ୍ ଜବ୍ ମିଳିବା ବହୁତ୍ କ ତ ତ ଯଦି ସେ ଆମକୁ ପ୍ରାଇଭେଟ୍ ଜବ ରେ ବି ଆମେ ଯଦି ହୁଁ।
ହଁ ଏମିତି ବି ନିଜ ସ୍କିଲଟା ବଢେଇ ପାରୁଛ ତମେ ନଲେଜ ତମେ ଗେନ୍ କରିପାରୁଛ କୋଉ ଗୋଟେ ଜାଗା ଯାଇକ ନିଜ ଏନଭା ତ ସେଇଟା ଭଲ ନା ତ ସେଥିାଇଁ ଯାଉଛୁ ଆମେ ଆଉ ଗୋଟେ ସାଙ୍ଗକୁ କହିଲି ତାର ମୋର ଯାଉଛୁ ଏମତି ଯାଉଛୁ ତ ସରିଲା ପରେ ଜବ୍ କରିବୁ ଆଉ ଜବ୍ କରିବା ଟିକ ମ୍ୟାଟର ନାହିଁ କିନ୍ତୁ ଜବ୍ ଆଜି ଅଛି କାଲିକି ବି ମିଳିବ। ଯିବ କିନ୍ତୁ ତମେ ନିଜ ସ୍କିଲ୍ ଟାକୁୁ ବଢେଇିବାକୁ ଚାହିଁବାକୁ ମାନେ ଜବ୍ କଲା ପରେ ତ ସ୍କିଲ୍ ଟା କରିପାରିବନି ନା ତ ସେ ସ୍କିଲ୍ ଟା କଲା ପରେ ହିଁ ଜବ୍ କରିଦବା ସୋଇଟା ହିଁ ବେଟର ତ ସେଇ ଡିସିସନ ନେଇକି ମୁଁ ମୁଁ ଏବେ ସ୍କିଲ୍ ଟା କରୁଛି ଆଉ
ଜବ୍ ଟା ସେଠି କଣ କମ୍ପଲସରୀ ଟି
ହଁଲ ହଁ ହଁ ହଁ ହଁ ତମେ ଯୋଉ ଅନୁସାରେ ଚାହିବ ତମ କ୍ୱାଲିଫିକେସନ ତମକୁ ତୁମେ ପଢୁଛ ସେଟା ତ ସମେତ ସବୁ ସମେସନ ଦବ ତମ କ୍ୱାଲିଫିକେସନ ଆ ତମ ଇଣ୍ଟରେଷ୍ଟ ଅନୁସାରେ ତମକୁ ସେମାନେ ଜବ୍ ପ୍ରୋଭାଇଡ କରିବେ
ଓହୋ ତାହଲେ ଭଲ କଥା କ ନା ମୁଁ ମୁଁ ତ ଜାଣିନଥିଲି ନା ଏ ବିଷୟରେ ତାପରେ ଆ ମୁଁ ବି ଯୋଉଠି ବାହାରେ ଟ୍ରାଏ କରୁଛି ତ ସେମିତି ଆଜିିକାଲି ତ ନର୍ମାଲ କେହି କୋଉଠି ଦେଖୁନାହାନ୍ତି ଯାହାର ଚିହ୍ନା ଜଣା ଅଛନ୍ତି ସେଠି ନେଇକି ରଖୁଛନ୍ତି ତାପରେ ଆଜିକାଲି ବି ଯୁଗ ଯୋଉ ଡେଭଲପ ହେଲାଣି ତ ଆମେ ବି ଆଜି କୋଉଠି ରହିଥିବୁ କି ଆମକୁ ଜାଣିଛନ୍ତି ନ ଜାଣିଛନ୍ତି ସାଲେରୀ ଦେବେ ନଦବେ ତ ଯଦି ଏଇଟା ଭଲ ର୍କୋସ ତ ଅଛି। ମ ଆମେ ତାଙ୍କ ରେସପନସିବିଲିଟିରେ ଯିବୁ ନା ତ ଆମର ଭଲ ମନ୍ଦ ସିଏ କୁ ମୁଁ କେବେ ଜାଣିନଥିଲି ଯାହା ହଉ ଭଲ ଏମିତି ସବୁ ଗୋଟିଏ ସ୍କିମ୍ ଅଛି ନା କେତ
ହୁଁ ହଉ ଯାଉ ତାଙ୍କର ଏମତି ମିଶେଇକି ବାରଟା ବ୍ୟାଚ ହେଲାଣି ଆମେ ବ୍ୟାଚ ରେ ଥିଲୁ ମ ନ ଚାଲିଚ ଆଉ ତାଙ୍କର ବହୁତ ଗୁଡଆ ବ୍ରାଞ୍ଚ ଅଛି ଓଡିଶ ାରେ ବହୁତ ବ୍ରାଞ୍ଚ ତାଙ୍କର ଅଛି। ସେଟା ମାନେ ମାନେ ପୁରା ଗଣମେଣ୍ଟ ନୁହଁ କିନ୍ତୁ ବି ଏମସି ସତ ସେମାନେ କଲାବରେସନ ହେଇକି କାମ କରୁଛନ୍ତି।
ଓହୋ ଆଉ ଭଲ ଅଛି ହଁ ମୁଁ
ସବୁ ଆଠଟା ଯାଉଛି ଆମର ତ ଆମେ କଣ କଲେ କଣ ନକଲେ ମାନେ ଲଟନାଟନା ସବୁ ତାଙ୍କର ମାନେ ତାପରେ ଆମେ ଯେତିକି ଦିନ ଆମେ ଗଲୁଣି ତ କିଛି ନା କିଛି ଦିନ ସବୁଦିନ କିଛି ନା କିଛି ଆମେ ଶଖଛି ନୂଆ ଜିନିଷ କିଛି ଶିଖୁଛିି ଘରେ ବସିଲେ କିଛି ଶଖିାରିବ କି ସେଇ ଡିସିସନ ନେଇକିଁ ଆମେ ଯାଉଛୁ ହଁ ସେଠରୋନେ ସବୁ ଜିନିଷ ଆମେ ଜାଣିପାରୁଛୁ କିାନ ତମେ କଣ କରିବାକୁ ଚାହୁଁଛ ତମର କଣ େସ୍ କଣ ଅପଚୁି କଣ ସବୁ ତା ଭିତରେ ଜାଣିପାରିବ ମାନେ ତମକୁ ମାନେ ଆକ୍ଟିଥୋରେ ତମକୁାନେ ଏନଗେଜ୍ କରେଇ ଦେବେ କି?
ହଁ ହଁ
ଦେବେ କି ମାନେ। ତୁମେ କେମିତି କଣ କର କରିପାରିବ ତୁମେ କଣ କରିପାରିବ ତୁମେ ମାନେ ତମ କ୍ୱାଲିଫିକେସନ ଅନୁସାରେ ତୁମେ କୋଉଟା କରିପାରିବ ତମେ ମାନ କଣ ପଢିଛ ସବୁ ଜ ମୁଁ ଡିଟେଲସ ରେ ବୁଝେଇବି।
ମ କଥା ତ କାହିଁକି ନା ଆମେ ଯେହେତୁ ଘରେ ରହିକିରି ଆମ ମନୋବଳଟା ବି ଆମେ ଦୃଢ କରିପାରୁନୁ କୋଉଟା ବି ଠିକ ଡିସିସନ ନବ ସେଇଟା ବି ଆେ ଭାବିବାରୁନୁ ଆଜି ଏଇଟା ଭାବିଲା ବଳ ନାଇଁରେ ଏଇଟା କରିବାିବାନି ସେଇଟା କରିବା ତ ଯଦି ଏତେ ସବୁ ଅଛି ସେଇଟା ତମ ମନୋବଳାକୁ ଆମର ଗୋଟେେନ୍ ଆମେ କଣ ଏ ପିଲା ବଛ ନା ଆମେ ଠିକ ସେ ଡିସିସନ ଟା ନେଇ ପାରୁନୁ ଆଜି ଇଚ୍ଛା ହେଲେ ଏଠ ଜବ କରିବୁ ତ କାଲି ଇଚଛା ହଉ ସେଠି ଜବ କରିବୁ। ତ ସେଇଟା ତ ଭଲ କଥା ତାହଲେ ଆମକୁ ଗୋଟେ ଭଲ ବାଟରେ ଭାବୁଛନ୍ତି ନା ହଁ? ହଁ ଆମେ ଏ ସନ ନେଇ ପାରୁନୁ ନା ତ ସେମାନେ ଯଦି ଭଲ ଆମେ କଣ ଚାହୁଁଛୁ ଆମେ କାହା ଆଗରେ କହିପାରୁନେ ସେ ଯଦି ଆମେ ତାଙ୍କ ଆଗରେ? ସେଇଟା ସେୟାର କରିପାରିବୁ। ତାହେଲେ ତ ଭଲ କଥା ତ ଆଉ କଣ? ଜାଣିଲେ ଆମେ ନିଜେ ଗୋଟେ ଡିସିସନ ବି ଆକୁ ଭଲ କ୍ୟାରିଅର ବି ଦେଇପାରିବେ ଯେତିକି ବି ଆମେ ଚାହିଁବୁ। ଆଉ ଏବେ ତ ଆମର ତ ମାଇଣ୍ଡ ସେମିତି ନୁହଁ ନା। ଆଜି ଇଚ୍ଛା ହଉଚି ତ ସୋରୁମ୍ ରେ ରହିବା। କାଲି ଇଚ୍ଛା ହଉଛି ତ ନାଇଁ କମ୍ପ୍ୟୁଟର ଇଏରେ ରହିବା।
ହଁ, ହଁ, ହଁ ମାଇଣ୍ଡ ତାର ସ୍ଥିର ରହୁନି। ଆମେ ଯେ ଯେ ମାନେ ଯୋଉ ଷ୍ଟେଜ୍ ର ଅଛ ସେ ମାଇଣ୍ଡ ଟା ହିଁ ସେୟା।
ହଁ ସେଇଟା ତ ଠିକ। ତାପରେ ଆମେ କଣ ଭାବୁଚେ ନାଇଁ ଆଜି ଦଶ ଘଣ୍ଟା କରିପାରିବୁନି। ଆଠ ଠ ଘଣ୍ଟିଆ ଦେଖିଆ ଆରେ ଆମ ଇଏ ଅନୁସାରେ ତ ସବୁ ଜିନିଷ ହବନି ନା। ତାଙ୍କର ତ ପୁଣି କିଛି ଗୋଟେ ଟାଇମ୍ ଟେବୁଲ୍ ଅଛି। ତାହେଲେ ଭଲ କଥା। ମୁଁ କେବେ ଜାଣିନଥିଲି ନା। ତ ସେଥିପାଇଁ ମୋତେ ଯାହା ହଉ ଧନ୍ୟବାଦ ତୋମେ ମୋତେ ଗୋଟେ
ଜବ୍ ଯଦି କରିବାକୁ ଚାହୁଁଚ ମୋତେ କହିବ। ମୁଁ ତୋମକୁ କର ମାନେ କହିଦେବି ମ୍ୟାାମ୍ କୁ ତୋମ ଇଏ ବିଷୟରେ ହେଲା।
ଆଉ ଯାହା ହଉ ମୁଁ ଗୋଟେ ଉଁ, ଏତେ ବିଷୟରେ ଜାଣିନଥିଲି ନା। ଫାଷ୍ ଟିମି ହେଲେ ମୋତେ ବି ଖୁସି ଲାଗିଲା ମୁଁ ବି ଜବ୍ ଭରିକା ଖୋଜୁଥିଲି ନା। ତ ସେଇଟା ଉଁ, ପାଇବାକୁ ମୁଁ କେତେ ଜଣଙ୍କୁ ଟ୍ରାଏ କରିଚି। ହେଲେ କେବେ ମିଳିନି, ତ ଯେହେତୁ ଆମେ ଗୋଟେ
ସେଟା ମୁଁ ବି କରୁଥିଲି କିନ୍ତୁ ମୋତେ ବି କିଛି ମିଳିଲାନି। ତ ବାଧ୍ଯ ହେଇକି ମୁଁ ସେଠିକି ଗଲି। ସେଠି ଗଲା ପରେ ଏବେ ଚାଲ ଚି, ତ କରିବି ଆଉ ମାସେ ଗଲା ପରେ ଜବ୍ ଆଉ।
ହଁ ସେଟା ଭଲ କଥା। କିଛି ନାହିଁ ନା। ତ ଆମେ ଗୋଟେ ଜିନିଷ ଯଦି ସେ ଗୋଟେ ସେ ପିଲାଙ୍କ ପାଇଁ ହେଲ୍ପ କରୁଚନ୍ତି। ଆମେ ସେଟା ଇଏ କରିବା ଆମେ ଉଁ ଦେଖିବା। ଆମକୁ କୋଉଠି ସୁଇଟେବ ହଉଛି ନ ହଉଛି ତ ଯାହା ହଉ ଗୋଟେ ଧନ୍ୟବାଦ ଯାହଉ ମୋତେ ଗୋଟେ ଭଲ ବିଷୟରେ କହିଲ। ହୋ ହଉ, ହଉ ଆମେ ଏବେ ରଖୁଛି। ମୁଁ ଆଉ କେତେବେଳେ କଲ୍ କରିବି ଆଉ।
ହଉ। ନାଇ।